ହୁଁ।
କଣ କରୁଛ?
ବସିଛି ଆଣ୍ଟି ପ୍ରଣାମ।
ଖାଇ ସାଇଲଣି ନା?
ହଁ ଖାଇ ସାଇଲିଣି।
କଣ ଖାଇଛ?
ମୁଁ ଖାଇଛି ପଖାଳ ଆଳୁ ଚ ଣି ଆଳୁ କସା।
ଆଉ ଦେହ ଭଲ ଅଛି?
ଆପଣଙ୍କର?
ହଁ ମୋ ଦେହ ଟିକେ ଖରାପ ଅଛି ଏବେ।
କଣ ହେଇଛି କି?
ଏଇ ଗୋଡ ଟା ଟିକେ ଭାଙ୍ଗି ଯାଇଛି ତ।
ଓହୋ କେମିତି?
ଏଇ ମୁଡି ହେଇ ଯାଇଥିଲା ଟିଅଲ ପାଖରେ ପଡି ଯାଇଥିଲେ ସେ ପ୍ଲାଷ୍ଟର ହେଇଛି ତ। ସେ ଚଲା ବୁଲା କରିପାରୁନି ଅସୁବିଧା ହେଉଛି ଆଉ।
ହୁଁ ହୁଁ ମୋ କ ଗୋଡ ହାତ ଫୁଲୁଛି?
ନାଁ ସେମିତି ଅଳପ ଟିକେ ଆଉ।
ଚାଲି ପାରୁନଥିବ ହଉ ଛିଡା ହେଇ ପାରୁଛ ଅଧିକ ସମ
ସେଇ ୱାର୍କର ବାଡି ଧରିକି ଚାଲଛି ଆଉ।
ଉଁ ହୁଁ।
ଆଉ କଣ ରୋଷେଇ ଆଜି ଗାଧୁଆ ବେଳେ?
ହଁ ଆମର ସେଇ ଭାତ ଡାଲମା ଆଉ ଆଳୁ ଛୁଇଁ ଭଜା ଆଉ ଶାଗ ଭଜା।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଫ୍ୟାମିଲି
ହୁଁ।
ହୁଁ।
ଆଉ ବାଡ଼ିରେ ସବୁ କଣ ଲଗା ଲଗି ହେଇଛି?
ଗଛ ନାଇଁ ଆମର କିଛି ଗଛ ଲଗାଇନି ଆମର ଖାଲି ଏମିତି ଫୁଲ ଗଛ ଖାଲି।
ଆଉ କୋଉ ଜାଗାକୁ ଯାଇ ତ ଭଲ ଲାଗେ ତମକୁ ଠାକୁର ସ୍ଥାନ?
ଆଉ ଏମତି ଲିଙ୍ଗରାଜ କୋଣାର୍କ ଏଇ ସବୁ ବୁଲିଛୁ।
କଣ ଖାଇବାକୁ ସବୁଠାରୁ ଭଲ ଲାଗେ ତମକୁ ବେଶୀ? ।
ନାଇ କଣ ଘର ଖାଇ ଭିତରେ ବାହାର?
ମାନେ ଘର ଖାଇବାଟା।
ଘର ଖାଇବା ଭିତରେ ମୁଁ ତ ଓନଲି ଭେଜ ଖାଏ ଏମିତି ପନିର, ମସରୁମ ଏମିତି ଆଉ।
ଆଉ ନନ ଭେଜ ଟା କଣ ଭଲ ଲାଗେ ସବୁଠୁ?
ନନଭେଜ ମୁଁ ଖାଉଥିଲି ଏବେ ଖାଉନି ଆଉ।
ଆଚ୍ଛା।
ଯେ
କଣ ତମକୁ କରିବାକୁ ଭଲ ଲାଗେ ଭେଜ ର
ହଁ ସେ ସବୁ କରିଆସେ ସବୁ କରେ ହୁଁ
ଥ୍ୟାଙ୍କ ୟୁ
ନିଜେ ନିଜେ କରି କରି ଅଭ୍ୟାସ ମାମା ମାନେ ମାମାଙ୍କର ଏମତି ନନଭେଜ ହୁଏ ନା ମୁଁ ମୋର ଯେତେବେଳେ ହବ ଭେଜ କରିଦିଏ। ସେମିତି ଆଉ
କଣ ପଢାପଢି କରୁଛ?
ମୁଁ ଏବେ ମୋର ପ୍ଲସ ଥ୍ରୀ ହବ ମାନେ ମେ ପ୍ଲସ ଟୁ ସରିଛି ମୁଁ ଆଡମିସନ କରିଛି ମୋର ଯିବି ଆଉ କଲେଜ ଅଗଷ୍ଟ ମାସରେ ଖୋଲିବ ଆଉ
ହଉ କଲେଜ
ହୁଁ ଏଇଠି ପାଖରେ ହେଇଛି ଏଇ ଏ ବି ଏଇଠି
ଆଚ୍ଛା।
ହୁଁ। ଆଉ ଆପଣ କଣ କରନ୍ତି?
ହାଉସ୍ୱାଇଫ୍।
ଓହୋ ଆପଣଙ୍କ ଘରେ ଆଜି କଣ ଖାଇଇଛି?
ଆମର ଆଜି ମ୍ୟାଗି ଖାଇଥିଲୁ ଆ ଚୁଡା ସ ତୁଳା ଆଳୁ ଭଜା ତାପ ବଳେ ରୋଷେଇ ଚାଲିଛି ଆଉ।
ହୁଁ ହୁଁ ଆପଣ ରୋଷେଇ କେତେବେଳେ ସରିବ।
ସେଇ ସଜ ବା
ହୁଁ ହୁଁ। ଆ
ହାଁ
ଆଉ ଅଧଘଣ୍ଟା ଘଣ୍ଟା ଭିତରେ ସରିଯିବ ଆଉ।
ଭାତ କରିସାରିଲାଣି।
ଭାତ ହେଇଗଲାଣି ତରକାରୀ ଅଧା ଆଦି ହେ ହେଇଗଲାଣି।
କିଏ ଆପଣ ଏକଲା କରୁଛନ୍ତି ସବୁ।
ନା ନା ଆମର ଯା ଅଛନ୍ତି କରଛନ୍ତି।
ହୁଁ ହୁଁ ଆପଣ ତ ଏବେ ବସୁଥିବେ କଟାକଟି ଇଏ ସେ କରୁଛନ୍ତି ନା
ହ ସେ ବସିକି ଟିକେ କଟାକଟି କରିଦଉଛି ଆଉ ଛୁଆ ଆସନ୍ତି ଟିକେ କରୁଛନ୍ତି ସମସ୍ତେ ମିଶି ମାଶିକି କରିଦଉଚୁ
କଣ କେତେ ପ୍ରକାର ଖାଇବ ଆଇଟମ ହୁଏ ଘରେ ମାନେ ଏମତି ଦିନର କେତେ କେତେ କେତେଟା ଆଇଟମ ଏମିତି ହୁଏ ଖାଇବା।
ଆମର ଆଇଟମ ତିନି ଚାରି ପ୍ରକାର ଦି ପରେ ହୁଏ।
ଓହୋ ରାତିରେ ଗୋଟେ ପ୍ରକାର।
ରାତିର ଗୋଟେ ଦି ପ୍ରକାର କେତେବେଳେ।
ଉଁ ହୁଁ।
ସେମିତି କିଛି ନହିଁ ବାହାରୁ କିଛି ମଗେଇ ଖାଇଦଉ।
ହୁଁ ହୁଁ। ଆଉ ଅଙ୍କଲ ଦେହ ଭଲ ଅଛି।
ହୁଁ ତାଙ୍କ ଦେହ ଭଲ ଅଛି। ଆଉ ତମ ବା ପା କଣ କରନ୍ତି?
ମୁଁ ବାବା ଙ୍କର ସାଇକଲ ଦୋକାନ।
ଆଚ୍ଛା।
ହୁଁ।
ଆଉ।
ହୁଁ।
ଆଉ ରଜ ରଜ କେମିତି କଣ ପାଳନ କଲ।
ହଁ ଭଲସେ ଏଥର। ଏତେ ଖାସ ହେଲାନି ଆମର ତ ମରିଯାଇଥିଲେ ଜଣେ ତ ସେଥିପାଇଁ କି ଏତେ ଖାସ ନୁହଁ ଆଉ ମାନେ ଯେମିତି ଆମ ଘରେରେ ସମସ୍ତେ ଆସନ୍ତି ସମସ୍ତେ ଆସିଥିଲେ ବଟ ଏମତି ପିଠାପଣା ଆମର ହେଇନଥିଲା। ନର୍ମାଲ ଏମତି ଉ ହେଇଥିଲା ଯୋଉ କଣ ସେଟା ଚକୁଳି ଏମତି ହେଇଥିଲା ଆଉ କିଛି ଏମିତି ପୋଡ ପିଠା କାକରା ପିଠାଆ ଯେମିତି ହୁଏ ସେମିତି କିଛି ହେଇନଥିଲା ଦୋଳି ବି ଲାଗିନଥିଲା ବଟ ନୂଆ ଡ୍ରେସ ସବୁ ପିନ୍ଧିଥିଲେ।
ଆଉ କୁଆଡେ ବୁଲାବୁଲି ଯାଇଥିଲ ରଜରେ।
ହୁଁ ରଜରେ ବୁଲିବୁ ବୁଲିଥିଲୁ ଆମେ ଧାକୁଲେଇରେ ଆମର ଏଠି ଭଲ ସେ ହୁଏ ନା ଧାକୁଲେଇ ଆଉ ଏଥରକ ବାଲିଯାତ୍ରା ପଡିଆାରେ ବି ହେଇଥିଲା ଭଲ ପଡିଥିଲା ସେଠିକି।
ଆଉ ଡ୍ରେସ୍ କରିଥିଲ।
ହୁଁ ଡ୍ରେସ୍ ଚାରିଟା ଖଣ୍ଡେ ହେଇଥିଲା ମୋର। ସି ମୋର ଦାଦା। ଦା ଦାଦା ଜଣେ ହେବେ ସେ ମରିଥିଲେ ବଟ ମାନେ ସେ କୁଟୁମ୍ବ ହିସାବରେ।
ଆଉ ତମ ସେପଟରେ ରଜ କେମିତି କଣ। ହେଇଥିଲା ଭଲ ହେଇଥିଲା ତ
ହୁଁ ଭଲ ହେଇଥିଲା।
ଆଉ ସବୁ କୋଉ ପର୍ବ ଭଲ ହୁଏ।
ଆ ଦୀପାବଳି ହୋଲି ଆମର ତ ସବୁ ପର୍ବ ଏଇଠି ମାନେ ବହୁତ ଭଲ।
ଦୀପାବଳି ର କେମିତି କଣ ହୁଏ? ସବୁ।
ହଁ ହଁ ଆମର ବଡ ବଡୁଆ ଡାକନ୍ତି ତାପରେ ସମସ୍ତେ ଆସିବେ ଆମ ଘରକୁ ପିଠାପଣା ହବ ବଡ ବଡୁଆ ଡାକାହବ ତାପରେ ହୋଲି ଫୋଲି ପଡିବ ତାପରେ ସେଇ ସତଟାରୁ ଏଗାରଟା। ଟା ଗୋଟେ ଯାଏ ଆମର ଏଇ ପୁରା ବାଣ ଫୁଟା ହୁଏ ସାହି ଯାକ ନଥିବ ମାନେ ଢୋ ଢା ହଉଥିବ ତା ତିନି ଦିନ ଆଗରୁ ଫୁଟଉଥିବେ ଆମର ସବୁ ଏଇ ସାହି ରେ ବହୁତ ଭଲସେ ହୁଏ ମାନେ ଆମର ଚତୁର୍ଥ ପହରୀ ଅଷ୍ଟ ପହରୀ ଏଗୁଡା ସବୁ ହୁଏ ଆମର ବହୁତ ଭୋଜି। ତ ଏମିତି ସବୁ ହୁଏ ପିକନିକ ଫିକନିକ ଆଉ ଏମତି ସବୁ ଭଲ ସବୁ ହୁଏ ମାନେ ସବୁ ଫେଷ୍ଟିଭାଲ ଆମର ଏଠି ଭଲ ହୁଏ। ହୋଲି ରୁ ତ ସକାଳୁ ସାତଟାରୁ।
ବେଶୀ ତମକୁ କ କିଏ ଭଲ ଲାଗେ। ତମ ବାପା ନା ମା।
କିଏ?
ମାନେ ତମକୁ ବେଶୀ ତମ ବାପା ଭଲ ପାଆନ୍ତି ନା ମା ଭଲ ପାଆନ୍ତି।
ମତେ ଦି ଜଣ ଭଲ ପାଆନ୍ତି କାହିଁକି ନା ମୁଁ ଗୋଟେ ଝିଅ ଘର ର।
ଆଚ୍ଛା।
ହୁଁ।
ଆଉ ଭାଇ କେଇଟା।
ମୁଁ ମାମା ବାବାଙ୍କର ଗୋଟେ ଝିଅ।
ଭାଇ ବି ନାହାନ୍ତି।
ନାଁ।
ସାନ ବାପା ବଡ ବାପା ଏମିତି ଅଛନ୍ତି ନା।
ହଁ ସେମିତି ଅଛନ୍ତି ବଡ ବାପ ମଝିଆ ବଡ ବାପାଙ୍କର ତାଙ୍କର ପୁଅ ଅଛି ଝିଅ ଗୋଟେ ବଡ ବଡପାଙ୍କର ତାଙ୍କର ଦିଟା ଝିଅ ଆଉ ଗୋଟେ ବଡ ବାପା। ପୁଅ ଖାଲି ଆମର ଘରେ ସମସ୍ତଙ୍କ ଦି ଦିଟା ଛୁଆ ଉ ଖାଲି ଦିଟା ଦିଟା ବାବାଙ୍କର ଗୋଟେ ବଡପାଙ୍କର ପୁଅ ଆଉ ମୁଁ ମୋ ବାବାଙ୍କର ଝିଅ ବସ ଆଉ ସମସ୍ତଙ୍କ ଦି ଦିଟା ଛୁଆ।
ହଉ ତମ ମାମୁ ଘରକୁ ଯାଇ। ତମେ ଭଲ ଲାଗେ ନା ରହିବା। ପାଇଁ।
ନା ମୁଁ ମାମୁଁ ଘର ନା ମୁଁ ଯାଏନି ଭଲ ଲାଗେନି।
ଆଁ ମାଉସୀ ପିଉସ।
ହଁ ମାଉସୀ ମାଉସୀ ଘରକୁ ଯାଏ ମୁଁ ଭଲ ଲାଗେ ସେମିତି ଆଉ ରହେ ମୁଁ କାହାଘରେ ବେଶୀ ଦିନ ରହେନି ମୁ ଗୋଟେ ଦିନ ଛଡା କୋଉଠି ରହେନି ବେଶୀ ଦିନ
ହୁଁ।
ଆଉ କାମ ଦାମରେ ଟିକେ ମାଆଙ୍କୁ ସାହାଯ୍ୟ କର ନା ତମେ
ହଁ ସବୁ କାମରେ ତ ଏବେ ଘରେ ବସୁଛି ନା ଯେହେତୁ ମୋର କଲେଜ ଖୋଲିନି ତ କାମ କରିଦିଏ। ଏମିତି ରୁଟି ଚକୁରି ଦିଏ ଅଟା ଚକୁରି ଦେବି ବେଲ ଦିଏ କେତେବେଳେ ତାପରେ ପରିବା ପରିବା ମୁଁ କାଟେ ଯେ ମୋର ଏବେ କାଟୁନି ମୋ ମାମା ମତେ ମନ କରୁଛି ମୁଁ ଯେବେବି ମାନେ ମୁଁ ସେ ଛୁରୀରେ କାଟିବି ବହୁତ ଧୀରେ ଧୀରେ କାଟିବି। ଯେତିକି କାଟେ କାଟେ ଆଉ ବହୁତ ଧିରେ କିନ୍ତୁ କାଟିବି ମାନେଉ ଘଣ୍ଟେ ଲାଗିବ ଯୋଉ ମାମା ପନ୍ଦର ମିନିଟରେ କାଟିବ ମୁଁ ଘଣ୍ଟ ରେ କାଟିବିର ସେମିତିଁ ମମି ସେପାଇଁ ମତେ ମନା କରେ ଆଉ ଛୁରୀରେ ଯଦି ଛୁରୀରେ କାଟିଲେ ସାଙ୍ଗେ ସାଙ୍ଗେ କାଟିଦେବି ତଥାପି ମୁ ମନା କରେ ଆଉ ଏମିତି ଉଁ ଯୋଉ ପନିରରେ କାଟିଲେ ମୁଁ ସବୁବେଳେ ମୁ ହାତ କାଟିଦିଏ ନା ସେଇଥିପାଇଁ ମୋ ମମି ମତେ ମନା କାଟେ ଯଦି ହଁ ଖାଇବା କେବେ କରିଦିଏ ଆଉ ଆଇଁଷ ଆଇଁଷ ବି କରଏ ମୁଁ ଆାଇଁ ସବୁ ଖାଏନି ଗୋଟେ କରେ ଆଉ ବାବାଙ୍କୁ ଭଲ ଲାଗେ।
ର ଭଲ ଘଣ୍ଠ ଘଣ୍ଠୁ ଶ ପଛା।
ହଁ କିନ୍ତୁ ଆମର କିଛି ପାାକୁରଙ୍କ ପାଇଁ କରନ୍ତିନି ମାନେ ଆମର ଏମିତି ଫୁଲମାଳ କରିଥାନ୍ତି ହୁଏନା ଆମର ଏମତି ନର୍ମାଲ ଗୋଟେ ଦିନ ଫୁଲ ଏମିତି ଆଉ ଆମର ସେଠି ହୁଏନି ମାନେ ଏମତି ବାହାରେ ଯଦି ଠାକୁରଙ୍କ ମନ୍ଦିର ମନ୍ଦିର ଗଲୁ ତ କେତେବେଳେ କେମିତି ଗୁନ୍ଥା ହବ ଏମିତି ଘରେ ସବୁବେଳେ ଗୁନ୍ଥା ହୁଏନି ବଟ ଆସେ ମତେ ମୁଁ ଏମିତି ମଙ୍ଗଳା ମନ୍ଦିର ମଙ୍ଗଳା ମାଙ୍କ ଯୋଉ ହୁଏ ଘରେ ସେଇଠି ସବୁ ଥାନ୍ତି କରୁ ଯେମିତି ସେମିତି ମାନେ ମତେ ସବୁ କାମ ଆସେ ଯେତେବେଳେ ଯାହା କରିବାକୁ ହଏ କରେ ଆଉ।
ଆଉ କୋଉ ତର ଗୋଟେ ପର୍ବପର୍ବାଣିୀ ହେଲେ। କୋଉ ଜାଗାକୁ ଯାଇତେ ବେଶୀ ଭଲ ଲାଗେ।
ଯୋଉ ପ୍ରକାର ପର୍ବପର୍ବାଣୀ ହବ ସେମିତି ଜାଗାରେ ଯୋଉଠ ଯାହା ପଡିଥିବ ସେମିତି ତ କହିହବ ମାନ
ଆଉ ତମକୁ ଘର ଫର ସଜାସଜ। କରିବା ପାଇଁ ଭଲ ଲାଗେ ନା।
ହଁ ଭଲ ଲେ ସଜାଏ ସେମିତି ସଜାଡେ ମୁ ଘର ଟା ମୁଇଁ ଅସଣାଲି ପକେଇ ମୁଇଁ ସଜାଡିବି ସେମିତି ଆଉ ହୁଁ। ଏତି କିଛି ନା କି ଘର ପାଇଁ କଣ ସଜ ସ ଯ କରଣା କରିବି ଏମିତି କରେି ଆଉ ଆଉ କଣ କୁହନ୍ତୁ?
ଆଉ କଣ କହିବା କଣ ପଢାପଢିରେ ଟିକେ ଭଲସେ ମନ ଦିଅ ପଢାପଢି କର ହଉ ରଖୁଛି ଆଉ କେତେବେଳେ? କରିବେ ଆଉ।
ହଁ ଆଞ ହଁ।